ହଁ ଭାଇ ନମସ୍କାର।
ହୁଁ ନମସ୍କାର। କୋଉଠି ଏଇନା ମାର୍କେଟରେ, ବାହାରକୁ ଆଇଚ ନା ଆସିଲଣି ଘରକୁ?
ଘରେ ଆସିକି ପହଞ୍ଚିଲି ଆଉ।
ଓ ହଁ ବର୍ଷା ହେଇଥିଲା ଆଡେ?
ନା ବର୍ଷା ହେଇନି ଆଜି ପବଳ ଖାଲି ଖରା ମାନେ ଖରାବେଳେ ଟିକେ ନ ଥିଲା ଗୁଳୁଗୁଳି ଟା ଏଇ ଚାରିଟା ବେଳେ ଟିକେ କାଇଁ ଅଧିକ ଗୁଳୁଗୁଳ ଟା ହଉଛି।
ହଁ ହଁ।
ତମ ଆଡେ ହଉଛି ନା ହଉନି?
ନା ଏପଟେ ବର୍ଷା ଟିକେ ହେଇଛି। ବର୍ଷା ଟିକେ ହେଇଥିଲା ବର୍ଷା ହେଇଥିଲା ଟିକେ ହୁଁ ସାଡେ ଚାରିଟା ପାଞ୍ଚଟା ବେଳକୁ ବର୍ଷା ହେଇଥିଲା। ତାପରେ ଜଣକ ସହ କଥା ହଉଥିଲି। ତାପରେ ଏଇ ବର୍ଷା ହେଲା ପରେ ଘଡଘଡି ମାଇଲା ଯେମିତି ସେଠୁ ଫୋନ କାଟିଦେଲି। କାଟିନି କଥା ସାରିଲା ପରେ କାଟିଦେନି ମୁଁ ପରେ କରିବି ଆଉ। ତାପରେ ଏ ବର୍ଷା ଛାଡିନାହାନ୍ତି।
ବର୍ଷା ଏବେ ଛାଡି ଜାଇଛି ତ ନା ହଉଛି?
ହୁଁ ନା ନା ବର୍ଷା ଛାଡି ଯାଇଛି। ବର୍ଷା ଛାଡି ଯାଇଛି ଫୁଲ ଟାୱାର ଅଛି। ସବୁ କଥା ଶୁଭୁଛି ଠିକ ସେ।
ଆଉ ତମ ଆଜି ତମେ ଯାଇଥିଲ ନା ମାର୍କେଟ କୁ ନା ଯାଇନଥିଲ?
ହୁଁ ମୁଁ ଯାଇଥିଲି ଏଇ ସନ୍ଧ୍ୟା ବେଳେ ଯାଇଥିଲି ବୁଲିବାକୁ। ବୁଲାବୁଲି କଲି ବରା ଘୁଗୁନି ଟିକେ ଖାଇଲି। ଆଇଲି ଆଉ। ସନ୍ଧ୍ୟାବେଳେ ଯାହାହେଲେ ଟିକେ ଯାଇକି ବରା ଘୁଗୁନି ଟିକେ ଖାଇବାକୁ ପଡିବ।
ହଁ ମାର୍କେଟ ତ ନ ଗଲା ବେଳକୁ
ହୁଁ ହଉ ଆଉ ବୁଲିକି ଆସିଲା ମାନେ ସେଇ ଯୋଉ ତେଲ ଭାଜିି ଯୋଉ ସବୁ ଥୁଆ ହେଇଥିବ ଆଉ ତା ପାଖ ତା ପାଖାପାଖି ହଁ ତା ପାଖାପାଖି ଦେଇକି ଆସିଲେ ତ ଆଉ ରହିହବନି। ଆଉ ତାହେଲେ ତ ବରା ଘୁଗୁନି ଟିକେ ଖାଇବାକୁ ପଡିବ ଯାହେଲେ ଆଉ।
ଏକା ଯାଇଥିଲ ନା ସାଙ୍ଗମାନଙ୍କ ସହିତ?
ନା ଏକୁଟିଆ ଯାଇଥିଲି ସାଙ୍ଗମାନଙ୍କ ଏମିତି ପାଗ ରେ ଟିକେ। ବସିବାକୁ ମତେ ଭଲ ଲାଗେ।
ହଁ।
ହୁଁ ସାଙ୍ଗ ମାନେ ମିଶିକି ।
ହଁ ସେମାନେ ତ କହିବେ ଭାଇ ଆଜି ତୁ ଖର୍ଚ୍ଚ କର ମୁଁ କାଲି କରିମି ଆଉ।
ହଁ ଏ ଫୋନ କରିଥିଲେ ଯେ। ଏ ସାଙ୍ଗ ମାନେ ଫୋନ କରିଥିଲେ କହିଲେ କଉଠି ମୁଁ କହିଲି ମୁଁ ଘରେ ଅଛି
ହୁଁ ହୁଁ।
ରାତିରେ କଣ ଖାଇବାକୁ କଣ
ରାତିର ଗୋଟେ ଭୋଜି ଅଛି ଗୋଟେ ଜାଗାକୁ ଯିବି ଖାଇବାକୁ।
କଉଠି ଅଛି?
ହୁଁ।
ରେ ନା।
ନା ଗୋଟେ ଏଗାର ଦିନିଆ ଭୋଜି।
ବାହାଘରିଆ ନା କି ଭୋଜି?
ଏଗାର ଦିନିଆ ଭୋଜି।
ଓ ଏଗାର ଦିନିଆ ଭୋଜି ମାନେ ପୁରୀ ଡାଲମା ଆଉ।
ପୁରୀ ଡାଲି ଭଳିଆ ସବୁ ହେଇଥିବ ଆଉ। ଆଉ ତମେ ଆଜି କଣ ଖାଇବ ରାତିରେ?
ରାତିରେ ଆଜି।
ହୁଁ
ଖାଇଚି । ଏଇ ଚକୁଳି ଆଉ । ଡାଲମା ଟିକେ ଖାଇଚି ଚକୁଳି ଡ଼ା
ତା ସହିତ ଟିକେ ତା ସହିତ ଟିକେ କ୍ଷୀର ତ ହେନେ ବଢିଆ ହବ ଆଉ।
ହଁ। କ୍ଷୀର ଦେଖିବା ଆଣିଲେ ହବ। ନହେଲେ ସେଇଥିରେ ଚଳେଇଦବା ଆଉ।
ହଁ ଏବେ ମୋ ଦିଦି ଉ ଟିକେ ଚା ନେଇକି ଆଇଲାଣି ଟିକେ ଚା ପିଇବା।
ହୁଁ।
ତମେ ଚାହା ଫାହା ପିଅ ନା?
ହଁ ହୁଁ। ଚା ପିଏ। ଚା ପିଏ ମୁଁ ସକାଳ ଟାଇମ୍ ଟା । ରାତିରେ ପିଏନା। ଆଉ କଣ ଖାଇବ ନା ଖାଲି ଚା ପିଇବ? ମୁଁ ଟିକେ। ଶୁଣି ପାରୁଚ? ବାହାର କୁ ପଳେଇଆସ।